ହ୍ୟାଲୋ ଆଜ୍ଞା କୁହନ୍ତୁ କେମତି ଅଛନ୍ତି?
ହଁ ହଁ ଭଲ ଅଛି ଶୁଭୁଛିିନା ଭୟ ମୋ?
ହଁ ହଁ ହଁ ହଁ କ୍ଲିୟର ଶୁଭୁଛି।
ଆଚ୍ଛା ସେ ଦିନେ ଦିନେ କଣକି ଟେକ୍ନିକାଲ ପ୍ରୋବ୍ଲେମ୍ ରହୁଛି କେତେବେଳେବେଳେ ଶୁଭୁନି। କିନ୍ତୁ ଭଲ ଆଉ ବେଳେ ବେଳେ ଭଲ ଶୁଭୁଛି ଆଜ୍ଞା। ଆଜି ବର୍ଷା ଭଲ ବର୍ଷା ହେଇଛି। ସାଢେ ଚା ସରି ଛଅଟା ରୁ ଆରମ୍ଭ ହେଲା। ଉଁ ପୁରା ଘଣ୍ଟାଟେ ହେଇଛି ସାତଟା ସେ ନାଇଁ ନାଇଁ ସାଢେ ଚାରିଟା ବେଳୁ ଆରମ୍ଭ ହେଲା ଆ
ଉଁ ହଁ ହଁ। ହଁ ଆମର ଏଇଠି ବି ବହୁତ ଥଣ୍ଡା ଲାଗୁଛି ଏବେ ପୁରା। ଏଭଳିଆ ବର୍ଷା ଦରକାର।
ଆଜ୍ଞା।
ଏଭଳିଆ ବର୍ଷା ହୁଁ ହୁଁ ହୁଁ ବ ବଢିଆ ବର୍ଷା ହେଇଛି ପୁରା ଏବେ ଥଣ୍ଡା ମାନେ ଆଜି ୱିଦାଉଟ୍ ଏସିରେ ଆରାମ୍ ସେ ଶୋଇହବ।
ଆଜ୍ଞା ଫ୍ୟାନ୍ ଟିକେ ଦେଇଦେଲେ ଘର ଥଣ୍ଡା ହେଇଗଲା ଶୋଇବ ହଁ।
ପୁରା ଆରାମ୍ ସେ ଶୋଇହବ।
ଆଜ୍ଞା।
କିଛି ଅସୁବିଧା ନାହିଁ।
ଆଉ ଆଜି ରୋଷେଇ କଣ ରାତି ର?
ଆଜି କିଛି ନାହିଁ ଅଣ୍ଡା ଆମଲେଟ୍ ରୁଟି।
ହଁ।
ହଁ।
ହଁ।
ତାପରେ ଏଇଠି ଟିକେ ମାନେ ସମସ୍ତେ ଆଡଜଷ୍ଟ କରିଦିଅନ୍ତି।
ହଁ ହଁ ସବୁବେଳେ ତ ସବୁ ଜିନିଷ ବନେଇ ହବନି ନା ଆମର ବି ଅ ଅଟା ଆମଲେଟ୍ କୁ ଭୁଜିଆ ଭଳିଆ ଟିକେ କରିଦେଲେ ସମସ୍ତେ ଖାଇଦେବେ ରୁଟିରେ।
ହୁଁ।
ହଁ ଟିକେ ପିଆଜ ଟିକେ ଭଲ କି ଟିକେ ଆଉ ଟମାଟୋ ଟିକେ ପକେଇଦେଲେ ଖାଇଦିଅନ୍ତି। ବାକି ମୋ
ହ୍ୟାଲୋ।
ହ୍ୟାଲୋ ଶୁଭୁଚି ନା?
ହଁ ହଁ ଶୁଭିଲା କୁହନ୍ତୁ।
ଆଜ୍ଞା ମୁଁ କହିଲି ଅବୁଝା ଘରେ ବଡ ଲୋକ ହଉନା ଯେମିତି କି ହଜବେଣ୍ଡ ହେଲେ କି ଶଶୁର ହେଲେ କିନ୍ତୁ ଛୁଆର ଅସୁବିଧା ସବୁଥିରେ।
ଆ ଛୁଆ ଆଉ କଣ କରିବେ ହଁ।
ହଁ ତା ପାଇଁ ଟିକେ ମାନେ କଷ୍ଟ କରିବାକୁ ପଡେ। ବନେଇବାକୁ କୋଉ ଜିନିଷ ହେଲା ନହେଲେ ଆଉ ସମସ୍ତେ ଆଡଜଷ୍ଟ କରିଦିଅ।
ହୁଁ ହୁଁ ହୁଁ। ହଁ ଛୁଆ ବା ସେ ଆଉ ଛୁଆଙ୍କୁ ଆଉ ଆପଣ
ଆମେ ଆମଲେଟ ରୁଟି ଖାଇଦବୁ ସିଏ ଆମଲେଟ ରୁଟି ଖାଇବନି, ସେ କହିବ ସେଇଟା ମୋ ରୋଲ ବନେଇକି ଦେ। ଆରେ ପୁଣି ସେ ରୋଲ ଟା ପୁଣି ବନେଇବା ପାଇଁ ତ ତାକୁ ପୁଣି ପ୍ରିପେୟାର କରିବାକୁ ପଡିବ, ତ ମୁଁ ସେଇ ଟିକି ଅଣ୍ଡାରେ ବୁଡେଇ ଦିଏ ଆଉ ଟିକେ କ୍ୟାଚଅପ୍ ପକେଇଦିଏ, ଟମାଟୋ ସସ୍ ଟିକେ ଚିଲି ସସ୍ ଟିକେ ପକେଇ ଦେଇକି ଆଉ ତାକୁ କହି ସେଇଆକୁ କ ରୋଲ ଭଳିଆ ଥୋଇଦିଏ ମୁ ହଁ ଇଏ ହେଲା ରୋଲ ଖାଇଦେ।
ମାସ ସବୁ ମାଙ୍କୁ ତାଙ୍କୁ ଜଣା ଅଛି ଯୁଗାଡ ବୁଝିପାରିଲେ ନା ଯୁଗାଡ
ତୋ ପାଇଁ ଏଇନା ଅଣ୍ଡା ରୋଲ ବନେଇବି, ସେଇ ରୁଟିରେ ଅଣ୍ଡା ବୁଡେଇକି ତାକୁ କରିଦ ଦି ପଟରେ ଅଣ୍ଡା ଦେଇଦିଏ ଦେଇ ଦେଇକି କବର କରିଦି ଟିକେ ସସ୍ ଦେଇ ଦେଲେ କି ଟିକେ ମାୟୋ ଯଦି ଥିବ। ଦେଇଦେଲେ ହଁ ଏଟା ହେଲା ରୋଲ ଆଉ ଆଜ୍ଞା। ଏଇଟା କିନ୍ତୁ ସତ କଥା ସବୁ ଛୁଆ ଜାଣିଛନ୍ତି ତାଙ୍କ ମା କଣ ମାନେ ମା କେମି ମା ଜାଣିଛନ୍ତି ଛୁଆ କେମିତି କୋଉଥିରେ ବୁଝି
ହଁ ହଁ। ଆଉ ଆପଣ ଟିକେ ଇଣ୍ଟରନ୍ୟାସନାଲ ୟୋଗା ଡେ ରେ ଆରମ୍ଭ କରୁନାହାନ୍ତି ୟୋଗା କରିବା।
ହଁ ମୁଁ ବି ଭାବୁଛି କିନ୍ତୁ ମତେ ସମୟର ଅଭାବ ହଉଛି ବା।
ମତେ ବି ବହୁତ ଇଛା ମୁଁ ବି ଚାହୁଁଛି କରିବା ପାଇଁ ବଟ ମୁଁ ସବୁଦିନ ରାତିରେ ଭାବୁଛି ସକାଳୁ ପାଇଲେ ମୁଁ ୟୋଗା କରିବି କିନ୍ତୁ ସକାଳୁ ପାଇଲେ ମତେ ଇଛା ହଉନି ୟୋଗା କରିବା ପାଇଁ।
ଆଜ୍ଞା ମୁଁ ସବୁବେଳେ ଭାବୁଛି ମୁଁ ପୁରା ଚାଲୁଥିଲି ଚାଲିକିରି ୱେଟ୍ ଏତେ କମେଇଥିଲି ମୋର ପୁଣି ଯୋଉ କଥାକୁ ସେଇ କଥା ହେଇଗଲା ମୁଁ ସେତିକ ବି ଆଉ କରିପାରୁନି। ମାନେ ମୁଁ ମାଇଣ୍ଡରେ ଗୋ ନା ସକାଳେ ପିଲା ସ୍କୁଲ ଯିବ ତ ତରତର ହେଇକି ଉ ଠିକି ଘରର କାମ ସାରିକି ଆଉ ତା ପାଇଁ ଟିଫିନ ବନେଇ ତାକୁ ଖାଇବା ଦେଇ ତାକୁ ତାକୁ ବିଦା କରି ସାରିଲା ପରେ ମୁଁ ଯାଇକି ଫ୍ରି ହେଲା ବେଳକୁ ସାଢେ ନଅ।
ଓ ହଁ।
ଆଉ ସାଢେ ନଅ ବେଳକୁ ମୋର ଭୋକେରେ କଣ ଅବସ୍ଥା ହଉଥିବ। ଆଉ ତାପରେ ମୁଁ ଫ୍ରି ହଉଛି କିନ୍ତୁ ସେତେବେଳେ ତ ଆଉ ଯୋଗା କରିବାକୁ ଇଚ୍ଛା ହବନି।
ହୁଁ ତାପରେ ବି କଲେ ବି କିଛି ଇଏ ନାଇଁ ନା ବଡିରେ ଖାଦ୍ୟ ଥିବ
ହଁ। ଅସୁବିଧା ନାଇଁ ଯେ ଇଏ ପିଲା କାମ ସରିଗଲା ତାପରେ ଆସିଲେ ସାଶ ବୟସ୍କ ଲୋକ ତାଙ୍କ ପାଇଁ ରୋଷେଇ ବୁଝିଲେ ଏତେ ସବୁ ପରେ ନିଜ ବଡ ବିି ଆଉ ହଉନି ଆଗ ଭଳି ଆଉ ବଳ ପାଉନି କି ନାଇଁ ହଁ କରିବି। ନିଜୁ କୁ ବି ଥକା ଲାଗିଲାଣି।
ହୁଁ ହୁଁ।
ଏଇଥିପାଇଁ କିଛି ଭାବୁଛି ସବୁ ଜିନିଷ କିନ୍ତୁ ହେଇପାରୁନି କିଛି।
ହେଇପାରୁନି ହଁ ନା ଖାଇବାରୁ ଟିକେ ଟିକେ ଏ ଚେଞ୍ଜେସ ରଖିଲେ ଇଏ ରଖିଲେ ଆପେ ଆପେ ହବ ଯେ। ଖାଇବା ରେ
ମାଇଣ୍ଡ ସେଟ ମାନେ ମାଇଣ୍ଡ ଟାକୁ ଯଦି ଆମେ ସେଟ୍ କରିଦବା ଭଲ କି ହେଇଯିବ ଆଉ ମାନେ ଅସମ୍ଭବ ଟା ବି ଆମେ ସମ୍ଭବ କରିଦବା। କିନ୍ତୁ ନିଜ ଉପରେ ସବୁ ଜିନିଷ ଡିପେଣ୍ଡ କରେ ଆମେ ନିଜେ ଚାହିଁଲେ ହବ। ଆମେ ନିଜେ ଅଳସୁଆ ଭଳିଆ ହେଲେ ହବନି।
ହବନି ମୁଁ ବି ସେ ଜିନିଷ ଟା ମାର୍କ କରିଛି ମାନେ କଣ କହିଲେ ଯେତେ ଆ ସବୁ ଜିନିଷ ଦିପେଣ୍ଡ କରେ ଆପଣଙ୍କର ମାଇଣ୍ଡ ସେଟ ଆଉ କିଛି ନାହିଁ।
ଆଜ୍ଞା ମାଇଣ୍ଡ ସେଟ ଆଉ କନସିଡେନ୍ସ ଆମେ ସେଟାକୁ ସେଟା ପୁରା ବଜାୟ ରଖିବା।
ହଁ ସେଇଟା ହେଲା ତ ମୁଖ୍ୟ ଜିନିଷ ନା।
ହଁ ଯୋଉଟା ଆମେ କରୁଛେ ଗୋଟେ ଦିନ ପାଇଁ ନୁହଁ ଯେମତି କା ଦଶ ଦିନ ମାନେ କଣ୍ଟିନିୟୁସଲି କରିଚାଲିବା।
ହଁ ସେଇ ତ ଲାଗ ଲାଗ ଏକୋଇଶ ଦିନ ହେଇପାରୁନି ଆଉ।
ଆଜ୍ଞା।
ଏକୋଇଶି ଦିନ ଗୋଟେ କାର୍ଯ୍ୟକୁ ହବା ପାଇଁ ଆମ ବଡି ଟା ଆଡଜଷ୍ଟ ହବା ପାଇଁ ଏକୋଇଶି ଦିନ ଲାଗିଥାଏ।
ଆଜ୍ଞା ଆମର ଆଜି ଏଠି ଘର ପାଖରେ ବାହାଘର ପ୍ରବଳ। ତ- ଯେ ବର ଯାଉଛନ୍ତି ଆମେ ଉପର ଘରେ ଶୋଉଛୁ ଆବାଜ ପୁରା ଜୋର ରେ ଆସୁଛି।
ଓ ହୋ ହୋ। ହଁ ଏବେ ତ ବାହାଘର ସିଜିନ ଆଉ ତ ମାସେ ରହିଲା ମାସେ ନା ନା ନା ନାଇଁ। କିଛି ଶୁଭୁନି ନା ନା ନା।
ଶୁଭୁନି ମତେ ଟିକେ ଲାଉଡ ଭଏସରେ କହିବେ ମୁଁ ପଳେଇ ଆସିଛି ରୁମ ଭିତରକୁ
ହୁଁ ଆପଣ ଭୋଜି ଦେଲେ ଆପଣଙ୍କୁ ଖାଇବାକୁ କଣ ଭଲ ଲାଗେ?
ଭୋଜି ହଁ ମତେ ଭଲ ଲାଗେ ସବୁ ଜିନିଷ ଟିକେ ଟିକେ ଟିକେ ଟିକେ ଭଲ ଖାଇବାକୁ ମତେ ଭଲ ଲାଗେ। ଯଦି ମଟନ ହେଇଗଲା ମତେ। ନା ନା ନା ନା ଯଦି କହୁଛି ଯଦି ମଟନ ସେ ଭୋଜିରେ ହେଇଥିବ ମୁଁ ମଟନ ରୁଟ ଟି ଖାଇବା ପାଇଁ ଭଲ ପାଏ ଆଉ ସବୁଁ ସାଇଡ କରିଦିଏ।
ଓହୋ ଆଉ ସ୍ଟାଟର ଆଇଟମ?
ଷ୍ଟାର୍ଟରରେ ଚୁଙ୍ଗୁଡି ଯଦି ହେଇଥିବ ଭଲ କଥା ଯଦି ଚୁଙ୍ଗୁଡି ନ ହେଇଛି ତାହେଲେ ମୁଁ ସେ ଚାଉମିନ ଏସବୁ ଖାଏ ନା ଗୁପଚୁପ ଟିକେ ଖାଏ। ଆଉ ସୁଇଟ୍ କନ ଟିକେ ଭଲ ଲାଗେ। ନା ମତେ ଚାଉମିନ ଭୋଜିରେ ଖାଇବା ପାଇଁ ଭଲ ଲାଗେନି।
ହଁ ହଁ ବୋ ଭୋଜିଟା ଖାଇବାକୁ ଭଲ ଲାଗେ।
ହଁ ମତେ ଯଦି ଘରେ ହେଇଥିବ ଆମେ ପୁରା ବଢିଆ କିି ମସଲା ଦେଇକି ବନେଇଥିବା ସେଇଟା ମତେ ଭଲ ଲାଗେ। ଆଉ ଯଉ ସାଧା ସିଧା ଭୋଜିରେ କଣ କରନ୍ତି ପୁରା ସାଧା ସାଧା ଲାଗେ। ଆଉ ସେଇଟା ମତେ ସେଥିପାଇ ଇଛା ହୁଏନା ମାନେ ଅଲଗ ଆଇଟମ ଉପରେ ଏତେ ଧ୍ୟାନ ଦିଅନ୍ତି ଏଇ ଚାଉମିିନ କି ଖାଲି ସୋ ପାଇଁ ରଖନ୍ତି।
ହଁ ହଁ ଗୋଟେ ଆଇଟମ ଖାଲି କାଉଣ୍ଟ ହବାର ଅଛି ଆଉ କିଛି ନହିଁ।
ଆଜ୍ଞ ଆଉ ସେଇଟା ଯଦି ଘରେ କରିବା କେତେ ବଢିଆକି ସବୁ ଜିନିଷ ପକେଇକି ସବୁ ଭେଜିଟେବଲ ପକେଇକି ସସ୍ସ ପୁରା ଦେଇକି ହେଲେ ମତେ ସେଇଟା ଭଲ ଲାଗେ। ହଁ
ସବୁ ଭେଜିଟେବୁଲ ପକେଇ କଲେ ଆକଚୁଆଲି ଭଲ ଲାଗେ।
ଆଜ୍ଞା।
ଖାଇବା ପାଇଁ ମୋର ବୋ-
ହଁ। ହାଲୋ।
ନା ମତେ ବହୁତ ଭଲ ଲାଗେ।
ହୁଁ ହୁଁ ନା ମତେ ଭଲ ଲାଗେ ମତେ ଟିକେ ସେଇ ମସଲାରେ ହେଲେ ଭଲ ଲାଗେ ଆଉ ସାଧା ସବୁ କରୁଛନ୍ତି ଏବେ ଯଉ ପୁରା ସାଧା ସାଧା
ହୁଁ ହୁଁ ହୁଁ ହୁଁ ତାପରେ ଭୋ ଝିରେ ଗଲେ କଣ କହିଲେ ଉ ଅ ଅ ଅ। ମୋର ଗୁପଚୁପ ପାଖରେ ଲୋଭଟା ଗୁପଚୁପ ଜାଣିଛ ନା ନାଇଁ ଦଶ ଟଙ୍କାରେ ଏବେ ତିନିଟା ମିଳୁଛି।
ଆଜ୍ଞା ଆଜ୍ଞା ଆଜ୍ଞା କଟକ ଭୁବନେଶ୍ଵରରେ ଦଶଟଙ୍କାରେ ତିନଟା ଏଇ ଗାଁ ରେ ଚାରିଟା ପାଞ୍ଚଟା ଦଉଛନ୍ତି।
ଯା ହଉ ମୁଁ ଭାବିଲି ଭାବିଲି ଏବେ ଗୋଟା ଗୁପଚୁପ ତିନ ଟଙ୍କା।
ହଁ ଆମେ ଦଶ ଟଙ୍କାରେ ଖାଉଥିଲେ ପେଟ ପୁରି ଯାଉଥିଲା ଆମେ ଆମ ଛୋଟବେଳ କଥା ମୁଁ କହୁଛି।
ମୁଁ ମୁଁ ଯେବେଠାରୁ ଖାଇବା ଷ୍ଟାର୍ଟ କରିଛି ମୋର ମନେ ଅଛି ମୁଁ ପାଞ୍ଚ ଟଙ୍କାରେ ପନ୍ଦରଟା ଖାଉଥିଲି।
ମୁଁ ଖାଇଛି ମୋ ମୋର ଯେତେଠୁ ହେ୍ତତି ପାଉଛି ମୁଁ ଦଶ ଟଙ୍କାରେ ବାରଟା ଖାଏ ମୋର ହେଇଯାଏ। ମାନେ ଦଶଟା ଆଉ ଦିଟା ଦବ ପାମ୍ପୁଡି ମାନେ ଦି ଦିଟା କରି ଚାରିଟା କରି ପାମ୍ପୁଡି ଦବ। ଏବେ ଗୋଟେ ପାମ୍ପୁଡି ପରେ ଆଉ ଗୋଟେ ମ କଲାବେଳୁ ମନା କରୁଛନ୍।
କଣ ଆଉ କହିବେ?
ମହଙ୍ଗା ଜମାନା ଆଜ୍ଞା ଆମ ମ ସେ ଲାଗୁଛି ଆମ ଛୁଆ ବଧେ ଦଶ ଟଙ୍କାରେ ଗୋଟେ ଗୁପଚୁପ ଖାଇବେ।
ଦଶ ଟମ ଆପଣ ବହୁତ କହିଦେଲେ। କୋଡିଏ ନା ପଚିଶ ଟଙ୍କାରେ ଗୋଟେ ଖାଇବେ ବଧେ। ଦଶ ଟଙ୍କା ବହୁତ କମ କହିଲେ। ଦେଖନ୍ତୁ ଆଉ ତିନି ବର୍ଷ ପରେ ଆମେ ଦଶ ଟଙ୍କାରେ ଗୋଟେ ଖାଉଥିବା।
ଆମେ ଯୋଉ ଉଁ ଯୋଉ ଯାତ୍ରା ପଡେ ଯୋଉ ଯାଉ ବୁଲିବା ପାଇଁ ସେଠି ଚାଟ ପ୍ଲେଟ ଟା ଥିଲା ନା ହାଫ ପ୍ଲେଟଟା ଦଶ ଟଙ୍କା ଫୁଲ ପ୍ଲେଟ ଟା କୋଡେ ଟଙ୍କା।
ଆଜ୍ଞା।
ଏଇନା ଏନା ହାଫ ପ୍ଲେଟ୍ ଟା ତିରିଶ ଟଙ୍କା ଫୁଲ ପ୍ଲେଟ ଟା ଷାଠଏ ଟଙ୍କା।
କହିଲି ବା ଗୋଟେ ଟେଲିଫୋନ ଭବନ କହିକିନା କହୁଛି ଟେଲିଫୋନ ଭବନ କହିନା ଗୋଟେ ଜାଗା ଅଛି। ସେଇଠି ଚାଟ ଦିଏ ମ୍ୟାଡମ ମୋର ପୁରା ମନେ ଅଛି ଯେବେ ମୁଁ ଖାଇବା ଷ୍ଟାର୍ଟ କଲି। ହାଫ ପ୍ଲେଟ ହେଲା ସାତ ଟଙ୍କା, ଫୁଲ ପ୍ଲେଟ ହେଲା ଦଶ ଟଙ୍କା। ହେଲା। ଏବେ ତାର ହାଫ ପ୍ଲେଟ ହେଲା ଚାଳିଶ ଟଙ୍କା ଫୁଲ ପ୍ଲେଟ ହେଲା ପଚାଶ ଟଙ୍କ
ଆଜ୍ଞା। ବହୁତ ଦରଦାମ ବଢି ଚାଲିଛି। ମାନେ ଯ ଦି ସେତିକି ଇନକମ୍ ଜଣେ ନକରିବ ଏ ସମ ଗନ ଚଳିବା ବହୁତ କଷ୍ଟ। ଷ୍ଟ ହେଇଯିବ। ପାଠ ପଢା ରେ ଉପରେ ପଇସା, ଘର ଖର୍ଚ୍ଚ ରେ ପଇସା, ମାନେ ପଇସା ଟା ହେଇଗଲାଣି ଯେ ଅ ଆଖି ଆଗରେ କେବଳ ପଇସା ହିଁ ଇମ୍ପୋର୍ଟାଣ୍ଟ ଆଉ କିଛି ଇମ୍ପୋଟାଣ୍ଟ ଦେଖାଯାଉନି। ତାର ବଜାରକୁ ବାହାରିଲେ ତ ପଇସା ଖର୍ଚ ହଉଛି ଆମେ କଣ କରି
ସବୁଥିରେ ପଇସା ମାନେ ଯାହା କହିଲେ
ତ ପଇସା ପାଇଁ ଏମିତି ଗୋଡଉଛନ୍ତି ପଇସା ପଛରେ ଗୋଡଉଛନ୍ତି ଇଏ କରୁଛନ୍ତି ଆରେ ବୁଝ ନା ପ୍ର ପ୍ରଥମ ତ ପାହାଡ଼କୁ ପଦ ଦେଲେ ପଇସା ଦରକାର।
ହୁଁ ହୁଁ।
ଆଜ୍ଞା।
ହୁଁ। କଣ ଆଉ କହିବ ମୁଁ ଏଇ ପଅର ଦିନ ଗୋଟେ ଦିନ ଅ ଯେତେବେଳେ ଖାଇଲି ମୁଁ ସେଇଠୁ ଜାଣଲି।
ଆଜ୍ଞା।
ନହେଲେ ମୁଁ ଜାଣିନଥିଲି ଦଶ ଟଙ୍କାରେ ତିନିଟା। ତିନିଟା ଜାଣିଥିଲେ ଖାଇ ନଥାନ୍ତି ପଳେଇ ଆସିଥାନ୍ତି ହେଲା। ଏ ଦଶ ଟଙ୍କାରେ ତିନି ଟା କିଏ ଖାଇବ?
ଆଜ୍ଞା ବା ମାନେ ଦେହ ସହିବନି ଆଜ୍ଞା ଦଶ ଟଙ୍କାରେ ତିନିଟା।
ହଁ ବା। ତା ଦେହରେ ପଛରେ ଗୋଟେ ଦେବେ ଚାରିଟା।
ଚାରିଟା।
ହେଲା ଅ କଣ ଆଉ? ହ କହିବ ଲୋ ଲୋକ ବି ଖାଉଛନ୍ତି। ତାପରେ ସ ତାପରେ ବି ତାଙ୍କର ହଁ କୁହନ୍ତୁ କୁହନ୍ତୁ।
ଆମର ମୁଁ ଦେଖିଛି ଆମର ଏଇ ଯୋଉ ଗୁପଚୁପ ବାଲା ଆମର ଏଇ ଗାଁ ର ଗୋଟେ ପରିବାର ତାଙ୍କର ଗାଡି ସକାଳ ପାଇଲେ ଠେଲା ନେଇକି ତିନି ଚାରି ଭାଇ ତିନି ଚାରି ଜାଗାକୁ ଯାଆନ୍ତି। ତାଙ୍କ ପାଖରେ ଆମେ ଯଦି ଦଶ ଟଙ୍କାର ର ଗୁପଚୁପ ଖାଇବୁ, ଶୁଖିଲାରେ ଆମେ ବଧେ ପାଞ୍ଚ ଛଅ ଟା ଖାଇବୁ। ଆଉ ଭଲ କି ଆଳୁ ପୁରେଇ ଦିଅନ୍ତି ମଟର ପୁରେଇ ଦିଅନ୍ତି। ଆମେ ଯେତେବେଳେ ଛୋଟ ଛୋଟ ହେଇଥିଲୁ ମୁଁ କହୁଛି। ଯିଏ ମାନେ ଉଁ ଧର ଥ୍ରୀ କ୍ଲାସ, ଫୋର କ୍ଲାସ, ଫାଇଭ କ୍ଲାସ ଅପ ଟୁ ନାଇନ ଟେନ୍ ଯାକେ ବି ସେମିତି ଖାଇଛୁ। କିନ୍ତୁ ଏବେ ହେଇଗଲାଣି ଦଶ ଟଙ୍କାରେ ପାଞ୍ଚଟି ଆଉ ଗୋଟିଏ ପଛରେ ଗୋଟିଏ ଦଉଛନ୍ତି କି ନ ଦଉଛନ୍ତି ସେତିକି ବି ସନ୍ଦେହ।
ଭଲ ଦିଅନ୍ତି।
ଆଜ୍ଞା ହଁ ଭଲ ଦିଅନ୍ତି ଏଇ ଯୋଉ ପରିବାରଟା ତାଙ୍କର ସେ ପରିବାରଟା ସେ ଚାରି ପାଞ୍ଚ ଭାଇ ନିଅନ୍ତି ଗୁପ୍ ଚୁପ୍ ଗାଡି ଭଲ କରନ୍ତି ଆଉ ଆମ ଏ ଗାଁ ଯାଙ୍କ ବାହାଘର ହେଲେ ତାଙ୍କର ବି ଭଡା ଯାଏ। ଆଉ ଗୁପଚୁପ୍ କରିକି ସେମାନେ ମଣିଷ ହେଇଚନ୍ତି ଘର ଦ୍ଵାର ଭଲ ମନ୍ଦ କିଛି ନଥିଲା। ଗୋଟେ ବେପାର ଦେଖନ୍ତୁ ମାନେ ସେ ବେପାରରେ ସେମାନେ ରହିଛନ୍ତି ବୋଲି ସବୁ ସେଇଥିରୁ କରିଚନ୍ତି।
ତାପରେ ନା ନା କଣ କହିଲ ମ୍ୟାଡାମ ସବୁ ଜିନିଷ ତ ନେଇ ଆଣି ନା ଯେ ଥୋଇପାରିଲା ନା ସବୁଥିରେ ଆପଣ ପଇସା ଇନକମ୍ କରିବ ଆଜିକା ଡେଟରେ ମାନେ ଦୁନିଆ ଏମିତି ହେଲାଣି ଭଲ ନେବା ଆଣି
ଥିଲେ ସେମାନେ କରୁଥିଲେ ତାଙ୍କ ପିଲାମାନେ ଏବେ କଲେଣି।
ମା ଲାଭ ନାଇ କରୁଚନ୍ତି କହିଲେ। ଲାଭ ଯାହାକୁ ଯେତେ ଅଛି।
ଆଜ୍ଞା।
ହୁଁ।
ମାଗଣା ବଡ ଲୋକ କହିକି ଯାଇଚନ୍ତି ବାଣିଜ୍ୟ ବସତି ଲକ୍ଷ୍ମୀ। ନେଇ ଆଣି ଥୋଇପାରିଲେ
ତାପରେ ଆମେ କହୁଚେ ତିନିଟା ଦେଲେ କି ଚାରିଟା ଦେଲେ। ହେଲା କିନ୍ତୁ ହଁ। ତାପରେ ରେଟ୍ କେତେ ପ ରେଟ୍ ବଢିଲାଣି। ହୁଁ। ହୁଁ ଏଆ ଆଉ ଆଜି ଆପଣଙ୍କୁ ହଉ ଆଉ ରଖୁଚି। ହଁ।
ହଁ।